ହୁଁ।
କନ୍‌ ହ୍ୟାଲୋ କଣ କରୁଚ?
ବସିଛି ତମେ କଣ କରୁଚ?
ମୁଁ ଏଇ ଶୋଇଚି ଆଉ ଆଉ ତମର ଆଜି ଦୈନନ୍ଦିନ ଜୀବନ ଟା କେମିତି କାଟିଲ?
କିଛି ନହିଁ ସକାଳୁ ବର୍ଷା ହଉଚି ଖାଇକି ପିଇକି ରୋଷେଇ କରିକି ଶୋଇଛି ଆଉ। କୁଆଡେ ତ ଯାଇ ହଉନି ବର୍ଷାରେ। ଆଉ ଆପଣଙ୍କ ସାଇଡ ରେ ବର୍ଷା କେମିତି କଣ ହଉଚି?
ହଁ ଆମ ଆମ ଏପଟ ବି ବର୍ଷା ମାନେ ଉଠେଇଚି। ମାନେ ଏବେ ଜଷ୍ଟ ଝିପ୍ ଝିପ୍ ପକଉଚି ଆଉ। ଆଉ କଣ ଖାଇଥିଲେ ଗାଧୁଆ ଏଳେ?
ଖାଇଥିଲି ଭାତ ଆମର ଫ୍ରଏଡ ରାଇସ୍ ଖାଇଥିଲି ତା ସହିତ ମସରୁମ କରି ଖାଇଥିଲି। ଆଉ ତମର ସକାଳୁ ଲଘ। ଲଘୁଚାପ ଲାଗି ରହନି ଆମର ତିନି ଦିନ ହବ ଲଘୁଚାପ ଲାଗି ରହିଛି
ହଁ ଆମ ଏପେଠି ବି ସେଇ ତିନି ଚାରି ଦିନ ହେଲାଣି ଲଘୁଚାପ ଲାଗି ରହିଛି। କାଲି ବେଶୀ କୁଗୁଣି ଟିକେ ହଉ ଲାଗୁଥିଲା ଆଉ ଡେଲି ତିନିଟା ଚାରିଟା ବର୍ଷା ପଳେଇଛ।
ଏପଟେ ତ ସକାଳ ହେଲେ ଉଠେଇଲାାଠୁ ଆଉ ଶୋଇଲା ପର୍ଯ୍ୟନ୍ତ ବର୍ଷା।
ହଁ କୁଆଡେ ବି ବାହାରକୁ ଯାଇ ହବନି।
ନାଇଁ କୁଆଡେ ହୁଁ
ଆଉ ତମକୁ ବେଶୀ କହୁଥିଲେ ବୁଲିବା ପାଇଁ ଭଲ ଲାଗେ।
ଶୁବା ଯାଉନି
ମୁଁ କହିଲି କି ତମକୁ କହୁତ ଟ୍ରାଭେଲ୍ କରିବା ପାଇଁ ବେଶୀ ଭଲ ଲାଗେ।
ସେମିତି କିଛି ନାହିଁ ଏ ଟ୍ରାଭେଲ କରିବାକୁ ବସ୍ ରେ ଭଲ ଲାଗେ ଟ୍ରେନରେ ତ ବେଶୀ ମୁଁ ଟ୍ରାଭେଲ୍ କରିନି। ହୁଁ ବସ୍ ଆମର ବାଇକ୍ କାର ଏସବୁ ଟ୍ରାଭେଲ କରିବାକୁ ଭଲ ଲାଗେ ତମକୁ।
ମୋତେ କରିବା ପାଇଁ ଭଲ ଲାଗେ ଟ୍ରେନ ଦୁଇ ତିନି ଦିନ ଯୋଉ। ଟାଇମ୍ ଲାଗେ ଯିବା ପାଇଁ ମତେ ସେଇଟା ହିଁ ବେଶୀ ଭଲ ଲାଗେ
ଓହୋ କାହିଁକି ଟ୍ରେନ ଟ୍ରାଭେଲ୍ ଭଲ ଲାଗେ
ଟ୍ରେନ ରେ ଟିକେ ମତେ ବୁଲିବା ପାଇଁ ଭଲ ଲାଗେ ଖାସ କରି ସାଙ୍ଗମାନାନଙ୍କ ସହିତ ଆମେ ଯାଇଥିବୁ ତ ଟ୍ରେନ ରେ ତିନି ଚାର ଦିନି। ଏ ତ ଲାଗେ ଯିବା ପାଇଁ ଆମେ ସାଙ୍ଗମାନାନଙ୍କ ସହିତ ମସ୍ତି କରୁ ତ ଟ୍ରେନରେ ଟିକେ ମତେ ଭଲ ଲାଗେ।
ଆଛା
ଆଉ ନହେଲେ ଏଇଭଳିଆ ପାଗରେ ତ। ଆ ସ୍କୁଟି ଗୋଟେ ଥିବ ସାଙ୍ଗରେ ଜଣେ। ସାଥିୀ ଥିବ ତ ଏଇଭଳିଆ ପାଗରେ ବାହାରୁ ଟିକେ ବୁଲି ଆସିନେ ଝିଝି ବର୍ଷା ପକଉଥିବ।
ଫଟୋ ଦି ଚାରିଟା ଉଠେଇ ଦବ।
ହଁ ଖାସ କରି ଫଟୋ ଦି ଚାରିଟା ଉଠେଇ ଦେଇକି ପୋଷ୍ଟ କରିଦବ।
ହେଲା ଆଉ।
ଆଉ ତମେ ଆଗରୁ ତ ରଥଯାତ୍ରା ଆସୁଛି ରଥଯାତ୍ରାରେ ପୁରୀ ଯିବାର ପ୍ଲାନ୍ ଅଛି ତମର କିଛି।
ପୁରୀ ଯିବାର ପ୍ଲାନ୍ କିଛି ନାହିଁ। ହୁଁ ବାକି ପୁରୀରେ ଥରେ ର ରଥଯାତ୍ରା ଟାଇମ୍ ରେ ପୁରୀ ଥରେ ଯାଇଥିଲି। ପୁରୀରେ ଆମର ଫୋନ୍ ଚୋରି ହେଇଯାଇଥିଲା ପର୍ସ ଚୋରି ହେଇଯାଇଥିଲା। ଭିଡ ଭିତରେ ତ ତା ପରଠୁ ରଥଯାତ୍ରା ତ ମୁଁ ପୁରୀ ଯାଏନି।
ରଥଯାତ୍ରାରେ ତ ବହୁତ ଭିଡ ହୁଏ କୁଆଡୁ କୁଆଡୁ ଲୋକ ସବୁ ଆସନ୍ତି।
ହଁ ଚାରି ଧାମର ଗୋଟିଏ ଧାମ ଯେହେତୁ। ଏଇଟା ଅଛି ତ ଏଠି ସବୁ ଲୋକ ଆସନ୍ତି। ଏବେ ତ ରେଗୁଲାର ଆଗରୁ ଯେମିତି ଯାହା ଭିଡ ହଉଥିଲା ପରୀରେ ରେଗୁଲାର ଉଁ। ଯେମିତି ରଥଯାତ୍ରାରେ ଭିଡ ହୁଏ ସେମିତି ଏବେ ରେଗୁଲାର। ଏଇମାନଙ୍କର ବି ଭିଡ ହେଲେଣି ସବୁବେଳେ ମାନେ ତାଙ୍କର। ଦର୍ଶନ କରିବା ପାଇଁ ଭକ୍ତ ରହୁଛନ୍ତି ସବୁବେଳେ।
ହଁ ଏବେ ତ ସବ୍ ଯେତେବେଳେ ବି ଗଲେ ସବୁବେଳେ ଭିଡ ରହୁଛି। ସେ ଲାଇନ୍ ରେ ରହିକି ହିଁ ଠାକୁର ଦର୍ଶନ କରିକି ଆସୁଛନ୍ତି ଆଉ।
ହୁଁ।
ଆଗରୁ ଏମିତି କେବେ ଯାଇଛ ପୁରୀ ରେ ପୁରୀ ଏମିତି ବୁଲା କେବେ ରଥ। ରଥ ଟାଣିଚ ଯାଇକି ରଥଯାତ୍ରାରେ?
କେବେ ବି ରଥ ଟାଣିନି ଯାଇଥିଲି ଥରେ ସେଇ ସେଇ ଯାହା ହେଇଥିଲା ତାପରେ ଆଉ କେବେ ରଥଯାତ୍ରାରେ ଯାଇନି, ତମେ?
ନାଇଁ ମୁଁ ବି କେବେ ରଥଯାତ୍ରାରେ ପୁରୀ ଯାଇ ନି ଅଲଗା ବେଳେ ଏମିତି ଯାଇଚି କିନ୍ତୁ ରଥଯାତ୍ରାରେ ପୁରୀ ଯିବା ପାଇଁ ମତେ ବୋହୁତ ଇଚ୍ଛା ଅ ଇଚ୍ଛା ଅଛି ତ ର ଥ ଟାଣିବାକୁ ମୋର ବୋହୁତ ଇଚ୍ଛା ହୁଏ ହୋ ଅଛି ପୁରୀ ଯି ଯାଇକି ରଥ ଟାଣିବୁ। ଆମ ଗ୍ରାମରେ ଗ୍ରାମରେ ରଥଯାତ୍ରା ହୁଏ ଯେ ମୁଁ ସେ ଗା ଗାଁରେ ହିଁ ରଥ ଟାଣିଚି ତ ପୁରୀ କେ ଯାଇନେଇ କେବେବି।
ପୁରୀ ମୁଁ ବି କେବେ ଯାଇନି ଥରେ ଯାଇଥିଲି। ତାପରଠୁ କେବେ ଯାଇନି କେବେ କି କେବେ ଯାଇଚ ପୁରୀ ଯାଇଚ କେବଳ ସି ବିଚ ବୁଲିକି ଆସିଚ?
ହଁ ପୁରୀ ସି ବିଚ୍ ଯାଇଚି ବୋହୁତ ଥର ଯାଇଚି ତମେ?
ମୁଁ ବି ବୋହୁତ ଥର ଯାଇଚି। ପୁରୀ ସି ବିଚରେ କଣ କଣ ଖାଇବାକୁ ଭଲ ଲାଗେ ତମକୁ?
ବେଶୀ ତ ମତେ ଭଲ ଲାଗେ ସେଇ ଯୋଉ ମାଛକୁ ଛାଣିକି ଦିଅନ୍ତି ସେଇଟା ମତେ ଭଲ ଲାଗେ। ଚଟପଟି ଭଲ ଲାଗେ ତମକୁ?
ମୁଁ ସେଇ ଝାଲ ମୁୁଢି ଖାଏ ମୁଁ ବେଶୀ ବି ସି ଫୁଡ ଖାଏନା ସେ ଯେହେତୁ ସେଠି ଧୂଳି ଫୁଳି ବୋହୁତ ଥାଏ ସେଇଥି ଖାଏ ନା ବାକି କିନ୍ତୁ ଝାଲମୁଡି ଗୁପଚୁପ ଏଇ ସବୁ ଜିନିଷ ଖାଇବାକୁ ଭଲ ମାନେ ଖାଇଚି ଯାହା। ଆଉ ଜଣେ ମୋଉସା ପୁରୀରେ କରନ୍ତି ପୁରୀ ତରକାରୀ ସକାଳୁ ଦିଅନ୍ତି ସି ବିଚ୍ ସାଇଟରେ ସିଆ ସିଏ ବି ବୋହୁତ ଟେଷ୍ଟି ଲାଗେ ପୁରା।
ପୁରୀରେ କେବେ ଛେନାପୋଡ ଖାଇଚ ସେଇଟା ବି ବେଷ୍ଟ ଲାଗେ।
ନାଁଇ ସେଇଟା ଖାଇନି। ଏବେ ତ ବାହାଘର ସଜିନ୍ ଚାଲିଚି ତମର କଣ ଆଜି ପର୍ଯ୍ୟନ୍ତ କେତେ କଣ ଏ ବର୍ଷ ବାହାଘର ଆ ଟେଣ୍ଡ କଲଣି?
ଏଇ ବର୍ଷ ଗୋଟେ ବାହା ଘର ଆଟେଣ୍ଡ କରିକି ସିଏ ଆମ ଝିଅଙ୍କ ବାହାଘର ଥିଲା ଯାଇଥିଲି। ସେ ଗୋଟେ ହିଁ ଆଟେ କରୁଛି ତମେ?
ଏ ବର୍ଷ ମୁଁ ଦିଇଟା ତିନଟା ବାହାଘର ଆଟେଣ୍ଡ କଲିଣି ସା ଙ୍ଗ ମାନଙ୍କର ସାଙ୍ଗ ମାନଙ୍କ ଭୋଉଣୀ ଏମିତି ବାହାଘର ଆଟେଣ୍ଡ କରିଚି ଆଉ।
ହୁଁ ନାଚିଚୁ?
ବାହାଘର ଓଡି଼ଆ ବାହାଘର ରିଚୁଆଲସ୍ କେମିତି କଣ ତମୁକୁ ଲାଗେ?
ଓଡିଆ ବାହାଘର ରିଚୁଆଲସ୍ ମତେ ତ ବୋହୁତ ହିଁ ଭଲ ଲାଗେ ସବୁଠାରୁ ମତେ ଓଡିଆ ବାହାଘର ରି ଚୁଆଲଟା ମତେ ଭଲ ଲାଗେ।
ଆଚ୍ଛା। ମତେ ବି ଓଡିଆ ବାହାଘର ରିଚୁଲସ୍ ଭଲ ଲାଗେ ବାକି କିନ୍ତୁ ମତେ ମୋର ଉଁ ଏତେ ଏଟା ପର୍ସନାଲ ଥିଙ୍କିଙ୍ଗରୁ ହୁଏ କି ବାହା ଓଡ଼ିଆ ବାହାଘର ରିଚୁଆଲଟା ଭଲ ଅଛି କିନ୍ତୁ ଯୋଉ ବାହାଘରରେ ଯୋଉ ପଇସା ଇନଭେଷ୍ଟ୍ କରୁଚନ୍ତି ଏ ଯେମିତି କିି ସୋ ଅପ୍ କରିବା ପାଇଁ ଇଁ ଉଁ ବାହାଘର ଏନଗେଜମେଣ୍ଟ ପ୍ରି ୱେଡିଙ୍ଗ୍ ଫଟୋ ସୁଟ୍ ତାପରେ ହେଲା ଆମର ରିସେପସନ୍ ସବୁ ଆ ଇଭେଣ୍ଟ ଗୋଟା ଗୋଟା ରଖୁଚନ୍ତି ଏ ସବୁ ଜିନିଷ ପାଇଁ ଇଭେଣ୍ଟ ରଖୁଚନ୍ତି ଖାଇବା ପିଇବା ସବୁ ବ୍ୟବସ୍ଥା ହୋଉଚି ତା ପଛରେ ତ ନିହାତି ଖର୍ଚ୍ଚ ହୋଉଥିବ ବି ବାହାଘରରେ ସେମତି ବୋ ବୋହୁତ ଆକାରରେ ବଡ ଆକାରରେ ଖର୍ ର୍ଚ୍ଚ ହୋଉଥିବ ତ ସେ ସେମିତି ଖର୍ଚ୍ଚ କରିବା ଅପେକ୍ଷା ସିମ୍ପଲି ସିମ୍ପଲ୍ ୱେରେ ବାହା ହେଇକି ସେଇ ପଇସାରେ ନିଜ ପାଇଁ କିଛି କର୍ ଦୁଆଟା ବେଟର୍ ଲାଗେ।
ହଁ ଭଲ-ଭଲ କହିଲ।
ଯୋଉମାନଙ୍କ ପାଇଁ ଯୋଉ ଲୋକମାନଙ୍କ ପାଇଁ ଏତେ ପୁରା ଦେଖେଇବା ପାଇଁ ଏ ଫଟୋ ସୁଟ୍ ସେ ଖାଇବା ପିଇବା ବଫେ ସିଷ୍ଟମ୍ ଏତେ ସାରା ଖର୍ଚ୍ଚ କରିବ, ସେଇ ଲୋକ ଆଜି ଖାଇଥିବେ ପନ୍ଦର ଦିନି ପରକୁ ଭୁଲି ଯାଇଥିବେ, ମନେ ନଥିବ କାହାର, କିନ୍ତୁ ତମେ ଯଦି ଆଜି ଗୋଟେ ସେ ପଇସାରେ ସୁନା ଗୋଟେ କିଣିଥିବ, କି ନିଜ ପାଇଁ ଗୋଟେ ଗାଡି କିଣିଦବ ସେଇ ପଇସାରେ ସେ ଜିନିଷ ଟା ତମର ସାରା ଜୀବନ ପାଇଁ ସେ ରହିବ। ଆଉ ଲୋକ ସେଟାକୁ ସାରା ଜୀବନ ପାଇଁ ବି ଦେଖୁଥିବେ, ନାଇଁ ଆର ଗୋଟେ-ଗୋଟେ ବଡ ଗାଡିଟେ କିଣିଚି। ଏ ଏତେ ଭାରିର ସୁନା କିଣିଚି ଲୋକ ଦେଖିବେ। ଲୋକଙ୍କୁ ଖାଇବାକୁ ଦେଇକି କଣ ସେଇଟା ଗୋଟେ କଣ ମନ ଖୁସି କରିବା ପାଇଁ ସେଇଟା କରନ୍ତି। ତାକେ କିନ୍ତୁ ଏଇଟା ଏବେ ଯୋଉ ଓଡିଆ ଉ ବାହାଘର ଇଏରେ ଯୋଉ କରୁଚନ୍ତି ସମସ୍ ତଙ୍କ ଦେଖା ଦେଖି କିନ୍ତୁ ଆମ ଅଲଗା ଦେଶ ମାନଙ୍କ ହିସାବରେ ଆମ ଦେଶର ସେତେ ସମ୍ବଳ ନାହିଁ କି ଆମେ ମାନେ ଏତେ ଖର୍ଚ୍ଚ କରିପାରିବା, ଆମ ଦେଶରେ ମିଡଲ୍ କ୍ଲାସ ଫ୍ୟାମିଲି ଅଧିକା। ମିଡିଲ୍ କ୍ଲାସ୍ ଫାମିଲି ହେଇକି ଯେ ଦି ଆମେ ଏମିତି ଇନଭେଷ୍ଟ କରିବା ତାହେଲେ ଆମରି ନିଜର ହିଁ ଫ୍ୟୁଚର୍ ଖରାପ୍ କରୁଚନ୍ତି। ସେଇ ପଇସା ସେଭ୍ କରିକି ଯଦି କିଛି ଗୋଟେ ନିଜ ଫ୍ୟୁଚର୍ ପାଇଁ କରିବା, ତାହେଲେ ନିଜ କାମରେ ଲାଗିବ। ଲୋକ ତ ଏମିତି ବହୁତ ଖାଉଚିନ୍ତି ଖାଇବାର ଭିତରେ କଣ ଅଛି ଲୋକ ବହୁତ ଖାଉଚନ୍ତି ବହୁତ୍ ପିଉଚନ୍ତି ସବୁ ଜିନିଷ କରୁଚନ୍ତି।
ହଁ ବେଶୀ ତ ଖାଉଚେ ରୁ ଅଧିକ
କଣ କହିଲେ?
ମୁଁ କହିଲି କି ଖାଇବା ଠାରୁ ତ ଅଧିକ ପିଉଚନ୍ତି।
ହଁ, ତାପରେ ସେ ସେ ଲୋକ ଯଦି ସେମିତି କିଛି ସେଲିବ୍ରେଟ୍ କରିବାର ମାନେ ଅଛି ମୋ ହିସାବରେ ନର୍ମାଲି ନିଜର ଫ୍ରେଣ୍ଡ ସର୍କଲ୍ ରେ ଯେତିକି ତମର ତମୁକୁ ଲାଗୁଚନ୍ତି କି ହଁ ଏମାନଙ୍କୁ ଦେଲେ କି ଏମାନଙ୍କୁ ଏମାନଙ୍କ ସହିତ ସେଲିବ୍ରେଟ୍ କରିବା ଦରକାର୍। କି ଏମାନେ ତମ ଖୁସି ଟାଇମ୍ ରେ ରହିବା ଦରକାର୍, ଦୁଃଖ ଟାଇମ୍ ରେ ରହିଚନ୍ତି ତ ସେଇ ମାନଙ୍କ ସହିତ କିଛିଟା ଫ୍ରେଣ୍ଡ ସର୍କଲ୍ ସେମାନଙ୍କ ସହିତ ସେଲିବ୍ରେଟ୍ କରିବ ଯଉଟା କି ଭଲ ରହିବ, ଆଉ ସମସ୍ତଙ୍କୁ ଖାଇବା ପିଇବା ଦେଇ ନିଜର ପଇସା ୱେଷ୍ଟ କରି ଲାଭ କିଛି ନାହିଁ, ସେଇ ଲୋକ ସହିତ ଆଜି ଭଲ ଥିବ ସେଇ ଲୋକ ସହିତ ଆଜି କାଲି ଖରାପେ। ସେଇ ଲୋକ କାଲି ଯଦି ତୋର ଛୁଆ ପିଲା ନହବ, ସିଏ ବି କହିବେ ଏଇ ବାହା ହେଲାଣି ଏତେ ଦିନ ହେଲାଣି ତାର ଛୁଆ ପିଲା ହେଇନି। ଇଏ ଆଉ ଜଣେ ତା ସାମ୍ନାରେ କିଏ ଯଦି ଭଲ ବାହାଘର ଭଲସେ ଭୋଜି ଫାଜି କରିଦବ ତାଙ୍କୁ କହିବେ ଇଏ ତାଠୁ ତ ବହୁତ୍ ଭଲ ଇଏ କରଚି, ତାଠୁ ବହୁତ୍ ଅ ଧିକ କରିଚି, ସାଙ୍ଗେ-ସାଙ୍ଗେ ତମୁକୁ ଟୋଟାଲି ଖୁଣିଦେବେ।
ହଁ ଠିକ୍ କହିଲ ତମ ସହିତ କଥା ହେଇକି ମତେ ଆଜି ବହୁତ୍ ଭଲ ଲାଗିଲା, ଯାହା ହଉ ତମେ ଏତେ ବଢିଆ କଥା ସବୁ କହିଲ।
ହଁ ଧନ୍ୟବାଦ୍। ବର୍ଷା ତ ଆମ ଏପଟେ ଲାଗି ରହିଚି।
ଆମ ଏପଟେ ତ ଏବେ ଜୋରରେ ହାୱା ପବନ ମାନେ ବର୍ଷା ଜୋରରେ ଆସିଗଲାଣି।
ତମ ଆଡେ ବର୍ଷା ହବ ଆଉ, ଆମ ଏପଟୁ ଯାଇକି।
ଏ ବର୍ଷା ପ କେଇଲାଣି ମାନେ ଜୋରରେ ଏବେ ମାନେ ଜୋର ହାୱା ପବନ ଆସିଲା, ଆସିକି ମାନେ ଏବେ ବର୍ଷା ଗାଜିଲାଣି। ଝିପ୍-ଝିପ୍ ପକଉଥିଲା, ତ ଏବେ ଜୋ
ଆଚ୍ଛା-ଆଚ୍ଛା।
ଆଉ ସନ୍ଧ୍ୟା ବଳେ କୁଆଡେ ମାର୍କେଟ ଯିବାର ପ୍ଲାନିଂ ଅଛି ନା ସେମିତି କିଛି।
ବର୍ଷାଟା ଯୋଉ ହଉଛି କିଛି ବାହାରକୁ ଯିବାର ପ୍ଲାନ୍ ହି ନାହିଁ। ବାକି ଘରେ କଣ ଆଜି ଗୁରୁବାର ବି ଅଛି ସେମିତି କିଛି ନନଭେଜ ବି ଖାଇହବନି। ଦେଖିବା କଣ ଖିଆପିଆ କରି ରହିବା ଆଉ ବୋରିଂ ଡେ ଆଉ।
ଆଉ ତମେ ବାହାର ରହୁଛ ରୁମ ନେଇକି ହଁ। ଆଉ ପାଗ ବି ସେମିତି ଦେଇଛି ପାଗ ବି ସେମିତି। ପାଗ ବି ସେମିତି ଦେଇଛି ଖାଲି ଖାଇବ ପିଇବ ଶୋଇବ କୁଆଡେ ଏଇଆ ଯିବାକୁ ଇଚ୍ଛା ହବନି ଶୋଇବ। ମୁଭି ଏଠି ଲଗେଇଦବ ବାସ୍ ଦେଖିବ।
ହଁ ମୁଁ ତ ସେଇ ମୁଭି ଦେଖିବାକୁ ଭଲ ଲାଗେ ତମକୁ କୋଉ ଟାଇପ ର ମୁଭି ଦେଖିବାକୁ ଭଲ ଲାଗେ।
ମୁଁ ତ ବେଶୀ ଖାସ କରି ଓଡିଆ ମୁଭି ଦେଖେ ତମେ।
ଉୁଁ ହିନ୍ଦୀ ଦେଖେ ଆଉ।
ହିନ୍ଦୀରେ ବେଶୀ ସାଉଥ ମୁଭି ଗୁଡାକ ଭଲ ଲାଗେ।
ହଁ ସାଉ ଏବେ ହିନ୍ଦୀ ମୁଭି ବି ଭଲ କରୁଛନ୍ତି କେତେଟା ମୁଭି ହଲ୍ ରେ ଯାଇଙ୍କି ଦେଖିବାକୁ ଭଲ ଲାଗେ ନା ରୁମ ରେ ଫୋନ ଦେଖିବାକୁ ଭଲ ଲାଗେ।
ମୁଁ ତ ସେମତି ହଲ୍ ଯାଇକି ବେଶୀ ମୁଭି ଦେଖେନି ମୁ ଘରେ ହି ବେଶୀ ମୁଭି ଦେଖେ। ଫୋନ୍ ରେ।
ଆଚ୍ଛା ମୁଁ ହଲ ରେ ଯାଇଁ ଦେଖେ। ହଲ୍ ରେ ଦେଖିବାର ଏକ୍ସପିରିଏନ୍ସ କିଛି ଅଲଗା ସେଇ ମୁଭି ଫୋନରେ ଦେଖିବ। ସେତ ଭଲ ଲାଗିବନି ନର୍ମାଲରେ ଇଣ୍ଟରେଷ୍ଟିଂ ଲାଗିବ ହଲ୍ ରେ ଦେଖିବ ପୁରା ସସ୍ପେନ୍ସ ଭରା ଥିବ ବସିକି ପୁରା ଇଣ୍ଟରେଷ୍ଟଏଡ ହେଇ ଦେଖୁଥିବ କଣ ହେବ ନେକ୍ସଟ୍ ପାର୍ଟ କଣ ହେବ।
ହଁ ହଁ। ହୁଁ।
ଠିକ ଅଛି ସାଙ୍ଗ। ମୁଁ ତୁମକୁ ପରେ କଲ୍ କରୁଛି ମୋର ଟିକେ କଲ୍ ଆସୁଛି। ଆମେ ଏ ବିଷୟରେ ପରେ କଥା ହବା।
ହଉ ହଉ ଠିକ୍ ଅଛି ତମ ସହିତ କଥା ହେଇକି ବି ବହୁତ ଖୁସି ଲାଗିଲା।
ଠିକ ଅଛି ଧନ୍ୟବାଦ।